ହୁଁ କହ ହଁ କହଲୋ।
ହୁଁ କୋଉଠି ଅଛ ଘରେ ନା ବାହାରେ?
ନାଇଁ ଘରକୁ ଆସିଛି ଆଉ ତମେ?
ହଁ ମୁଁ ବି ଘରେ ଅଛି ଏବେ ରଥଯାତ୍ରା ଆସିଲାନି ନା ସେଇଥିପାଇଁ ମୁଁ ଘରକୁ ପଳେଇ ଆସିଛି ବାହାରେ ଥିଲି ଯୋଉଠି ଜବ କରୁଥିଲି।
ହଁ।
ଯେତେ ଯାହା ହେଲେ ଆମର ରଥଯାତ୍ରା ସବୁଠାରୁ ବଡ ପର୍ବ ଓଡିଶା ଥର ତ ସେଥିପାଇଁ ମୁଁ ପଳେଇ ଆସିଛି ଆଉ।
ଓହୋ
ହୁଁ। ତ ଆମଗାଁରେ ବି ବହୁତ୍ ଭଲରେହୁଏ ତ ଭାବୁଚି ମୁଁ ଏଥ ଏଥର ଆସୁନାହାନ୍ତି ଏଥର ଆମଗାଁକୁ ଦେଖିବେ କେମିତି ହଉଚି ରଥଯାତ୍ରା। ହୁଁ।
ଆମଗାଁରେ ବହୁତ୍ ବଡରଥ ହୋଇଥାଏ। ସେଥିରେ ଜଗନ୍ନାଥଙ୍କର ଯୋଉଟା ସବୁଠୁବଡରଥ ତାପରେ ବଳଭଦ୍ରଙ୍କର ଆଉ ମା ସୁଭଦ୍ରାଙ୍କର ବି ବଡରଥ ବଡ ରଥ ହେଇଥାଏ। ଏଥିରେ ଠାକୁରଙ୍କୁ ଯେମିତି ନଅ ନହେଲେ ପୁରୀରେ ହୁଏ ସେଇଭଳିଆ କିନ୍ତୁ ରଥ ବହୁତ୍ ବଡ ବଡ ହେଇଥାଏ। ସେ ଠାକୁରଙ୍କର ଯୋଉ ସବୁ ପୋଷାକ ନଥାଏ ସେଇଗୁଡ଼ା ସବୁ ପିନ୍ଧାଯାଏ। ସବୁବେଶ ଯୋଉ ହୁଏ ସେଗୁଡା ସବୁ କରାଯାଏ। ବହୁତ୍ ବାହାରୁ ସବୁ ବହୁତ୍ ଲୋକ ଆସନ୍ତି ଦେଖିବା ପାଇଁ। ବଡ ବଡ ରଥ ଯେହେତୁ ତାଙ୍କୁ ଟାଣିବା ପାଇଁ ବି ବହୁତ୍ ଲୋକ ଦର୍କାରେ। ସେ ଦିନ।
ଆଜିତ ଠାକୁରଙ୍କର ଆଜି ତ ଠାକୁରଙ୍କର ଦେବସ୍ନାନ ପୂର୍ଣ୍ଣିମା ଆଜିଠୁ ଷ୍ଟ ଷ୍ଟାର୍ଟ ହବ ରଥଯାତ୍ରା ଆଉ।
ହଁ ଆଜିଠୁ ଷ୍ଟାର୍ଟହବ ଶ୍ନାନ ର୍ପୂର୍ଣ୍ଣିମା ପରେ ସବୁ ରହିବ ତାଙ୍କର ବେସ୍ତ ସେ ସବୁ ରହିବ ଇଏ ହବ। ଠାକୁର ଆଜି ଗାଧେଇ
ଏବେ ତ କେତେ ଦିନି ହଁ ଏବେ କେତେ ଦିନି ଅଣସର ଘରେ ରହିବେ ଠାକୁର।
ହୁଁ।
ଠାକୁରଙ୍କୁ ଜର ହୁଏ ଆଉ।
ହଁ ଆପଣଙ୍କ ଗାଁରେ କେମିତି ରଥଯାତ୍ରା ହୁଏ।
ଆମର ତ ଆଜି ଏଇ ଠାକୁରଙ୍କୁ ସବୁ ବାହାରକୁ ଅଣା ହେଇଛି। ଆଣିକି ତାଙ୍କୁ ଦେବା ଆଜି ଦେବସ୍ନାନ ପୂର୍ଣ୍ଣିମା ନୁହେଁକି।
ହୁଁ।
ଆମ ଆଡେ ବି ଭଲ ଧୁମ୍ ଧାମ୍ ରେ କରନ୍ତି ଆମର ବି ତିନିଟା ତିନି ରଥ ହୁଏ ଜଗନ୍ନାଥ। ଜଗନ୍ନାଥଙ୍କର ବଳଭଦ୍ରଙ୍କର ସୁଭଦ୍ରାଙ୍କର ଯେ ଜଗନ୍ନାଥଙ୍କର ଟିକେ ବଡ ଆକାରରେ ହୁଏ ରଥ ଟା ଆଉ।
ହଁ ହଁ ନାନା ଆମର। ହଁ ଆମର କଣ ହେଲା କହିଲ ଆଗରୁ ଆମେ ଯେତେବେଳେ ରଥ ଛୋଟ୍। ଛୋଟଛୋଟ ଛୁଆ ହେଇଥିଲୁ ସେତେବେଳେ ଗାଁ ରେ। ଏମତି ମାନେ ବେଶୀ ବଡାଆକାରରେ ହୁଏନି ହଉନଥିଲା ମାନେ ଛୋଟ ରଥ। ଥିଲା ସେଠି ତିନିଜଣ ଠାକୁରଙ୍କୁ ଏମତି ବସେଇ ଦଉଥିଲେ ଆଉ ଗାଁ। ଗହଳି ସେତେବେଳେ ପୁରା ଥିଲା ରାସ୍ତାଘାଟ କିଛି ନଥିଲା ଏବେ ସରକାର ଟିକେ ସୁବିଧା କରିଦେଇଛି ସବୁ କଂକ୍ରିଟ୍ ରାସ୍ତା। କରିଦେଇଛି ତ ରାସ୍ତା ବି ବହୁତ୍। ଚଉଡା ଅଛି ତ ସେତେବେଳେ ରାସ୍ତା ନଥିଲା ସେମିତି ଠାକୁରଙ୍କୁ ଛୋଟ ରଥ ଥିଲା। ଆଉ ସେଇ ଗୋଟିଏ ରଥ ଥିଲା ସେଇ ଗୋଟିଏ ରଥ ରେ ଠାକୁରଙ୍କୁ ବସେଇକି ଆମେ ଏମିତି ରଥଯାତ୍ରା ଯା। ତ୍ରା ଆରମ୍ଭ କରିଥିଲୁ ଏବେ କଣ ଗାଁରେ। ପୁରା ରାସ୍ତା ବହୁତ୍ ଚଉଡା ଅଛି। ତ ଆମେ ତିନିଟା ରଥ କରିଛୁ ବହୁତ୍ ବଡ଼ ବଡ଼ ରଥ କରିଛୁ। ଆଉ ସବୁ ଲୋକଙ୍କୁ ମାନେ ବାହାରେ ଯୋଉ ସବୁ। ଗାଁ ରେ ଯେତେବେଳେ ଛୋଟ ଥିଲା ଏବେ ସବୁ ବାହାରେ ସବୁ ରହିଲାଣି ଫରେନ ମାନଙ୍କରେ ରହିଲେଣି। ପାଠଶାଠ ପଢ଼ିକି ଚାକିରି ବାକିରି କଲେଣି ପଇସା ବି ଟିକେ ଅଧିକ ହେଲାଣି ତ ସବୁଲୋକ। ଲୋକମାନେ ତାଙ୍କ ଖୁସି ଅନୁସାରେ ସବୁ ଦେଇଛନ୍ତି କି ଦଶ ଶ ହଜାର ଦେଇଛି କିଏ କୋଡ଼ିଏ ହଜାର କିଏ ପନ୍ଦର ହଜାର ଠାକୁରଙ୍କ ମାନେ ଠାକୁରଙ୍କ କାମରେ ଯେତିକି ଲାଗିବ ଯାହା ସବୁ ଦେଇଛନ୍ତି ଆଉ।
ନାଇ ତାହେଲେ ଗୋଟେ ବଡ଼ ଆକାର ରେ କରୁଛନ୍ତି ଆପଣଙ୍କ ଗାଁ ରେ ଆଉ।
ହଁ ବହୁତ୍ ବଡ ଆକାର ରେ ହଉଛି ତା ସହିତ ସେମାନେ ସବୁ ଆସୁଛନ୍ତି ସବୁ ସ ପ ପରିବାର ସହିତ ସବୁ ଆସୁଛନ୍ତି ଆଉ ସେଇଥିପାଇଁ ଆପଣଙ୍କୁ କହୁଛି ଆପଣ ବି ଆସନ୍ତୁ। ସେଦିନ ଆମର ରହୁଛି ଅନ୍ନପ୍ରସାଦ ବି ରହୁଛି ସେଦିନ ଠାକୁ ରଙ୍କର ଭୋଜି। ଗ୍ରହଣ କରି ପାରିବେ ସମସ୍ତେ ଲୋକ ଆଉ ସବୁ ହଉଛି। ହୁଁ।
ଓୋ ତାହେଲେ ଆପ । ହଁ ମୁଁ ତ ଯିବି, କିନ୍ତୁ ଆପଣଙ୍କ ଆପଣ ବି ଆମ ଏରିଆକୁ ଆସନ୍ତୁ, ଆମ ଆଡେ ବି ବହୁତ ଭଲସେ ହଉଛି।
ହଁ ମୁଁ ଯିବି, ମୁଁ ରଥଯାତ୍ରା ଯେ ବେଳକୁ ଯିବି ଆପଣ ଯୋଉ ବାହୁଡା ବେଳକୁ ହଉଛି, ଭାବୁଛି, ମୁଁ ଭାବୁଛି ଆପଣ ଆସିବେ କଣ କହିଲେ ଇଏ ଯୋଉ ଆମର ରହୁଛି ଗୁଣ୍ଡିଚା!
ହୁଁ।
ଗୁଣ୍ଡିଚ ରେ ଆପଣ ଆସନ୍ତୁ। ବାହୁଡା ବେଳକୁ ମୁଁ ଯିବି ଆପଣଙ୍କ ଗାଁଙ୍କୁ ଦେଖିବି ଆଉ।
ହଁ। ଆମର ବାହୁଡାରେ ବି ଆମର ସେମିତି ତିନି ରଥ ହୁଏ, ଭୋଜି ଭୋଜି ହୁଏ ପୁରା ଗାଁ ଲୋକ ଖାଆନ୍ତି୍। ଗାଁ ଲୋକ କୁ ତ, ଆମର ଦେଖାଯାଏ ବହୁତ ଭିଡ ହୁଏ, ପାଞ୍ଚ ଛଅ ହଜାର ଲୋକ ହେଇଯାଆନ୍ତି।
ଓହଁ, ଆମର ବି ସେଇଭଳିଆ ଲୋକ ଅଧିକ ହୁଅନ୍ତି। ତା ସହିତ ଆମେ ଏଇ ଯୋଉ ଆମର ପୁରା ର ରଖିଛୁ, ସେଇ ମାନେ ଇଏ କ୍ୟାସେଟ ବନଉଛୁ, ସବୁ ଲୋକଙ୍କୁ କହିଛୁ ଆସିକି ଗୋଟେ ବଡ ଫଟୋଗ୍ରାଫର କୁ କହିଛନ୍ତି ସବୁ କରିବେ, ସବୁ ଏଲଇଡି ସ୍କ୍ରନ୍ ଗୋଟେ ରଖ ଛି, ସବୁ ଦେଖିବା ପାଇଁ, ଯୋଉ ଲୋକ ଆସିବେ ନା ଭିଡରେ ନା ଠାକୁରଙ୍କୁ କିଏ ଦେଖିିପାରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଗୋଟେ ରଖ କି ଯୋଉ ତାଙ୍କ ଫଟୋ ଇଏ କରିବା ପାଇଁ, ବାହାରେ ଏମିତି ରଖିଛୁ, ସବୁ ଦେଖିପାରିବେ। ଆଉ ଠାକୁରଙ୍କର ଆମର ଜଗନ୍ନାଥ ମନ୍ଦିରରୁ, ମାଉସୀମା ମନ୍ଦିର ଟିକେ ଦୂର ରହୁଛି ନା, ତ ଆମକୁ କୁ, ତଥାପି ରହୁଛି ଆମର ଦି କିଲୋମିଟର ରହୁଛି।
ହଁ ହଁ।
ଦି କିଲୋମିଟର ରହୁଛି, ସେଇ ଆମର ଟାଇମ ଆରମ୍ଭ ହଉଛି, ଦିଟା ବେଳୁ ଷ୍ଟାର୍ଟ ହଉଛି ରଥଯାତ୍ରା କାମ।
ହୁଁ, ହୁଁ ଦିଟା ବେଳକୁ ନହେଲେ ଆଉ ହବ କି! ଯୋଉ ରଥ ରଥାଯାତ୍ରା, ଧୀରେ ମଝିରେ ଧୀରେ ଧୀରେ ଟାଣିବେ ପୁଣି ଲୋକ ଲୋକ ରହିଯିବେ, ତା ଭିତରେ କେତେ ଦଳା ଚକଟା ହେଇଯାନ୍ତି, ଏତ ଭିଡ ହୁଏ ଯେ ଲୋକଙ୍କର।
ହଁ। ମୋର କିନ୍ତୁ ବହୁତ ସ୍ୱପ୍ନ, ମୁଁ କୋଉ ଦିନ ପୁରୀ ଯାଇକି ଠାକୁରଙ୍କୁ ରଥଯାତ୍ରା ଦେଖିବି। ମୋର ସେଇଟା ଗୋଟେ ସବୁଠାରୁ ବଡ ସ୍ୱପ୍ନ।
ଠାକୁରଙ୍କ ଡୋରି କେବେ ଲାଗୁଛି? ଦେଖିବା ଜାଗାଙ୍କର।
ହ ଆପଣ ଏଇଥର ଯାଉନାହାନ୍ତି ଆରି ପୁରୀ
ଏଇଥର କଣ କହିଲେ ଟିକେ, ପଇସା ନାହିଁ ଡୋରି ଲାଗିଲେ ସିନା ହବ, ଡୋରି ଲାଗିନି ଆଉ। ଡୋରି ଲାଗୁ ଯିବା ଆଉ।
ଆପଣଙ୍କ ପାଖରେ କଣ ପଇସା ନାହିଁ, ଆପଣଙ୍କ ପାଖରେ ବହୁତ ପଇସା ଏସି ଫେସିି କିଣିଦେଲେ, ଗାଡି କିଣିଦେଲେ
ନାଇଁ ନାଇଁ କିଣିବାର କିଛି ନାଇଁ, ସେ ସବୁ ତ ପ୍ରଭୁଙ୍କ ଇଚ୍ଛା ଥିଲା ସେ ସବୁ ସେଥି ତାଙ୍କ ତାଙ୍କ ଇଚ୍ଛା ଯୋଗୁ ହେଇ ପାଇଲା।
ତ ଭାବୁଛି ଯିବି ବୋଲି। ଥିଲା, ଯିବାର ଥିଲା ତାପରେ ରଥଯାତ୍ରା ଏବେ ସଡ଼ନଲି ଡିଭିଜନ୍ ଟା ନେଲେ ରୁମ୍ ଦେଖିବାକୁ ପଡ଼ିବ ନା। ତ ଠାକୁରଙ୍କର ସେଠି ପାଖକୁ ଗଲେ ଆମେ କଣ ଦୂରରୁ ଯିବା ଠାକୁରଙ୍କ ପାଖରେ ରହିବା ପାଇଁ ନା, ତ ସେଠି ଟିକେ ମାନେ ସଡ୍ଲି ରୁମ ମିଳିବନି ନା, ରଥଯାତ୍ରା ଟାଇମରେ ବହୁତ ଭିଡ ଥାଏ। ବହୁତ ଲୋକ ବି ବାହାରୁ ଆସ ଅଛନ୍ତି।
ହୁଁ।
ତ ରୁମ୍ ଦେଖିବାକୁ ପଡିବ ଭଲ ରୁମ୍ ନ ଦେଖିଲେ ଆଉ ରହି ହବନି ନା, ଠାକୁରଙ୍କ ପାଖ ମନ୍ଦିରେ ପାଖାପାଖି ରହି
ନା ସେଟା ବି ସତ କଥା ଠାକୁରଙ୍କ ମନ୍ଦିରକୁ ଯିବ ମାନେ ଗୋଟେ ଆଗୁ ଗୋଟେ ରୁମ୍ ନବାକୁ ପଡିବ। ପର୍ସନାଲ୍ ରୁମ୍, ଯାହେଲେ ଟିକ୍ ଗୋଟେ ଦିନ ଯାଇକି ସାଙ୍ଗେ ସାଙ୍ଗେ ଦର୍ଶନ କରିକି ଆସିପାରିବନି। ଯାଇକି ରୁମରେ ରହିବାକୁ ପଡିବ, ଗୋଟେ ଦିନ ଆରାମ କରିବ ତା ପରେ ଜଗନ୍ନାଥଙ୍କର ଦର୍ଶନ କରିବ, ଯେତେ ଦିନ ରହିବାକୁ ତମେ ଚାହିଁବ ସେତେ ଦିନ ତମେ ଚାହିଁଲେ ବି ଦର୍ଶନ କରିପାରିବ।
ନାଇଁ-ନାଇଁ ଆମେ ନର୍ମାଲ ଡେରେ କଣ କହିଲ ନର୍ମାଲ ଡେରେ ଗଲେ ଆରାମସେ ଦର୍ଶନ କରିବ ଆସିବ। କିନ୍ତୁ ଏଇ ରଥଯାତ୍ରା ଟାଇମରେ ଗଲେ ବହୁତ ଭିଡ ଥାଏ ତାପରେ ବାହାରୁ ସବୁ ଲୋକ ଆସନ୍ତି ରହିବା ପାଇଁ ଦେ ଦେଖିବା ପାଇଁ କେମିତି କଣ ବିଶ୍ୱ ପ୍ରସିଦ୍ଧ ନା? ଆମ ଜଗନ୍ନାଥଙ୍କର ଇଏ ତ-ଅ-ଅ-କ ଉଁ-ଉଁ-ଉଁ ସେ ସେଥିପାଇଁ ଆମକୁ ଟିକେ କଣ କହିଲେ ଏଇ ଏଇ ଟାଇମରେ ନୁଁ ଆଗୁଆ ପ୍ରିପ୍ୟାରେସନ କରିକି ଯିବାକୁ ପଡିବ ରୁମ୍ ଦେଖିବାକୁ ପଡିବ ତା ସହିତ ପରିବାର ଲୋକଙ୍କୁ ନେଇକି ଗଲେ ଛୋଟ ଛୋଟ ଛୁଆ ମାନେ ବି ଯିବେ ନା।
ହଁ ସେଟା ବି ତ ସତ କଥା।
ହୁଁ। ତ-ଅ-ଅ ଦିଟା ପାଖା ଭାବୁଛୁ ଆମେ ଦଶ ଜଣ ଯିବୁ ଦିଟା ରୁମ୍ ନେଇଯିବୁ।
ଦଶ ଜଣଙ୍କୁ ଦିଟା ରୁମ୍-ଉ-ଉ ତ ଦେବେନି ଗୋଟେ ରୁମରେ ତ ପାଞ୍ଚ ଜଣ ନେଖା ରଖୁନାହାନ୍ତି।
ଆଉ, ନାଇଁ ଏଇ ହଁ କିନ୍ତୁ ଛୋଟ ଛୋଟ ଛୁଆ ନା ସମସ୍ତେ କଣ ବଡ ଲୋକ ରହିବେ କି ଗୋଟେ ରୁମରେ?
ହଁ ସେମିତି ହେଲେ ବୁଝିବାକୁ ପଡିବ ନା ରୁମ୍ ନେବାକୁ ପଡିବ।
ହଁ ରୁମ ଆମର ଯୋଉ ଆଗରୁ ଯାଉ ସେଠି ଚିହ୍ନା ଅଛନ୍ତି କିନ୍ତୁ ପୁରୀ ଟାଇମରେ ମାନେ ରଥଯାତ୍ରା ଟାଇମରେ ତ-ଅ-ଅ ରହିବାକୁ ଟିକେ ପ୍ରୋବ୍ଲେମ ହବ ବହୁତ ଲୋକ ଥିବେ ନା ତ ସମସ୍ତଙ୍କୁ ସେ ଟିକେ ବାହାର ଲୋକ ଯେହେତୁ ଆସିବେ ତାଙ୍କୁ ଟିକେ ରୁମ ରେଣ୍ଟ ଅଧିକ କରିବେ। ଚିହ୍ନା ଲୋକଙ୍କୁ କଣ ରୁମ୍ ରେଣ୍ଟ-ଏ-ଏ ଅଧିକ କରିବେ ତାଙ୍କୁ ସିନା କମ୍ କରିବେ। ତ ଏଇ ଟାଇମରେ ଏବେ ଟିକେ ମିଳିବାର ନାହିଁ ଆଗୁଆ କହିଥିଲେ ସେମାନେ ରଖିଥାନ୍ତେ। ଆଉ ଏଇ ସଡନ କହିଲା ବେଳକୁ ସେମାନେ ଆଉ ରଖିପାରିବେ ରୁମ୍?
ଏ ତେକଥା ନାଇଁ ଆପଣ କହୁଛନ୍ତି ଛୁଆପିଲା ନେଇକି ଯିବେ ଛୁଆପିଲା ନେଇକି ଗଲେ ରଥଯାତ୍ରା ଯାଇପାରିବେନି। ଆପଣ କଣ ଦର୍ଶନ କରିବେ, ଛୁଆଙ୍କ ଦାୟିତ୍ୱ ନବାକୁ ପଡିବ ନା, ଆପଣ ଠାକୁରଙ୍କୁ ଦର୍ଶନ କରୁଥିବେ।
ହଁ-ଅ-ଅ ସେଇଟା ବି ଗୋଟେ କଥା। ତ ମୁଁ-ଉ-ଉ-ଉ ଯିମ୍ ମାନେ ରଥଯାତ୍ରା ଟାଇମ୍ ରେ ଭାବୁଛି-ଇ ଆର ବର୍ଷକୁ ଠା କୁରଙ୍କ ଡୋରି ଲାଗୁ। ଆର ବର୍ଷକୁ ଯିବା ନହେଲେ ମଝିରେ କୋଉ ଦିନ ଗୋଟେ ଯିବା ବୁଲି ଆଉ, ଗାଡି ତ ଅଛି ନିଜର ହୁଁ।
ହଁ।
ଆଉ ଆପଣ କୋଉ ଦିନ ଗୋଟେ ଆସନ୍ତୁ ଯିବା ସାଙ୍ଗ ହେଇକି ବୁଲି?
କୁଆଡେ ଆଉ ବୁଲି ଯିବା ଯୋଉ ଗରମ ଗୁଳୁଗୁଳି ହୋଉଚି।
ନାଇଁ ତ ଆମ ଆଡେ ଥଣ୍ଡା ଲାଗୁଛି, ଏଇ ଟାଇମ୍ ରେ ବର୍ଷା ହୁଏ ତ ଥଣ୍ଡା ଲାଗେ।
ନାଇଁ ଆଜି ତ ଠାକୁରଙ୍କର ଥିଲା ପୂର୍ଣ୍ଣିମା କାହିଁ ବର୍ଷା ବର୍ଷା ଏପର୍ଯ୍ୟନ୍ତ ତ ଆଜି ହେଇନି କିଛି।
ଓହୋଃ, ଆମ ଆଡେ ଟିକେ ପକେଇଥିଲା ଝିପିଝିପି ସେଥିପାଇଁ ଥନ୍
ଦେଖ ଉଁ-ଉଁ-ଉଁ ଦେଖାଯାଉ ଠାକୁରଙ୍କର କଣ ହଉଚି ଡୋରି କେବେ ଲାଗୁଚି। ଆମର ବି ଟିକେ ଯଦି ଏବେ କୁଆଡେ ବାହାରକୁ ଯିବି ହାରି ଆମର ଏବେ ରଥଯାତ୍ରା ଆଇଲାଣି ପାଖେଇ। ବୁଝାବୁଝି ହଉଚି ନା।
ହୁଁ।
ଭଲ ବଡ ଆକାରରେ ଚାଲିଚି ଆଉ ଏପଟେ ଗଲା ହାରି ଏପଟେ ବନ୍ଦ ହେଇଯିବ।
ସେଇଆ ମୁଁ ବି ଏଇଥର ସେଇଆ ଭାବିଛି ମାନେ ଗାଁରେ ଟିକେ ଭଲରେ ହୋଉଚି ଠାକୁର ତ ଠାକୁରଙ୍କର ସବୁ ଅଛି। ସିଏ ଡୋରି ଲାଗିଲେ ଜଣା ପଡିବ ପୁରୀ କେବେ ଲାଗୁଚି ଡୋରି। ଆଉ ଗାଁରେ ଯେହେତୁ ଅଛି ଟିକେ ଏଇ ବର୍ଷ ବଡ ଆୟୋଜନ କରିଚନ୍ତି। ତ ଭଲରେ କରୁଚନ୍ତି ଦେଖ ଦେଖିବା ଆଉ କେମିତି କଣ ସବୁ ହୋଉଚି ଏଇ ଗାଁ ରେ।
ହୁଁ ସେଟା ବି ସତ କଥା ଗାଁ ର ତ ଭଲ ହବ ଗାଁରେ ତମେ ଟିକେ ଭଲସେ ଦର୍ଶନ କରିପାରିବ।
ଗାଁ ରେ ତ ଦର୍ଶନ ନିଶ୍ଚିନ୍ତ ଭଲସେ କରିବ ଠାକୁରଙ୍କୁ। ଆଉ ଆପଣ ଏଇଥର ଆମ ଗାଁକୁ ଆସନ୍ତୁ, ମୁଁ ଯିବି ବାହୁଡା ବେଳୁକୁ ଆଉ। ଆପଣ ଆସନ୍ତୁ ଗୁଣ୍ଡିଚା ବେଳୁକୁ ମୁ ଯିବି ବାହୁଡା ବେଳୁକୁ।
ହଁ
ହୁଁ
ହଁଁ
ଆଉ ଖାଇବା ପିଇବାର ସବୁ ସେଠି ଯାତ୍ରାରେ ଆମର ଆୟୋଜନ ଅଛି ଆଉ। କିଛି ଅସୁବିଧା ହେବନି ଆଉ।
ଖାଇବା ପିଇବା କଣ ଅଛି ଆଉ ଆପଣ ଅ ମୁଁ ଯୋଉଦିନ ଯିବି ଆପଣଙ୍କୁ କଲ୍ କରିବି ଆଉ।
ହୋଉ ହୋଉ ହୋଉ ତାହେଲେ ହୋଉ ଏବେ ମୁଁ ରଖୁଚି।
ହଁ ହଁ।
ହୋଉ।